ଓହୋ
କଣ କରୁଛନ୍ତି ଆପଣ?
ମାଛ ତରକାରୀ ବସଉଛି।
ଆ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି ସେ
ଆ ଆଚ୍ଛା ମାଛ ତାହେଲେ ଆଜି ରୋଷେଇ କରୁଛନ୍ତି। ମାଛ ରେସିପିଟା ତାହେଲେ ଆମକୁ କୁହନ୍ତୁ ଆଜି।
ମାଛ ଆମର ଯୋଉ ଗରମ ମସଲା ତରକାରୀ ହୁଏ।
ହଁ
ପିଆଜ, ରସୁଣ, ଅଦା ସବୁ ବଟା ହବ।
ହଁ
କିଲେ ମାଛରେ ତଥାପି ଦୁଇଶହ ଭଳିଆ ପିଆଜ ପଡିବ।
ହଁ
ପଚାଶ ଗ୍ରାମ ଭଳିଆ ପଚାଶ ଗ୍ରାମ ଭଳିଆ ଆଇଁଷ ତରକାରୀ ନା ଟିକେ ରସୁଣ ନ ଗନ୍ଧ ହବ
ହଁ
ପ୍ରଶ୍ନ ଟିକେ ପଡିବ ଅଧିକକି ତାପରେ ଅଦା ବଟା ହବ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା, ହଳଦୀ ଗରମ ମସଲା ଗୁଡା ସବୁ ପଡିବ। ପଡିକି ମସଲା କଷା ହବ ଗରମ ମସଲାଟା ପଛରେ ପଡିବ ତରକାରୀ ହେଇ ଲା ବେଳକୁ ପଛରେ ପଡିବ।
ଏମିତି ଏସବୁ ହେଇକି କଷା ହବ ମସଲା। ଆଳୁ ମାଛ ଛଣା ହେଇକିରି ଆଳୁ ଛଣା ହେଇକି ରହିଥିବ। ମସଲା କଷା ହେଲେ କଷା ଶଇଲେ ପାଣି ଦିଆ ହେଇକିରି ହୁଁ ମାଛ ପଡିବ ମାଛ ତରକାରୀ ଟିକେ ଫୁଟୁଥିବ ହେଇ ଆସି ହେଲା ବେଳକୁ ଗରମ ମସଲା ଗୁଣ୍ଡ ପଡିକି ତରକାରୀ ଓ୍ଲାହା ହବ।
ହୁଁ ହୁଁ
ହ
ତାହେଲେ ଆଗକୁ ଆର ମାସରେ ରଥଯାତ୍ରା ଆସୁଛି ଆପଣ ଦେଖିବା ପାଇଁ ଯିବେନି ପୁରୀ
ମୁଁ ପୁରୀ ଝିଅ ଯାଇପାରେନି କାହିଁକି ନା ଘରେ କେହି ନାହାନ୍ତି ଲୋକ ଝିଅ ଶାଶୁ ଘରକୁ ପଳେଇଲା
ଆଉ ପୁଅ ହଜବେଣ୍ଡ ଅଛନ୍ତି ଆଉ ତାଙ୍କୁ ଛାଡିକି କୁଆଡେ ଏକୁଟିଆ ଯାଇପାରିବେ ଏଇଠି ଗାଁ ରେ ଠାକୁର ବୁଲନ୍ତି ମୁଣ୍ଡିଆ ମାାରିିଦିଏ। ଠାକୁର ଗାଁ ରେ ବୁଲଥିବେ ହଁ ଗାଁରେ ହଁ ହଁ ଆମର ଏଠି ରଥ ଯାତ୍ରା ବୁଲେ ଆମର ତଥାପି କେତେ ବଡ ରଥ ଟା ବୁଲନ୍ତି ଆମର ସେଦିନ ଘର ପରେ ଧୁଆ ହେଇକି ଆମ
ତିନି
ହଁ ପୁରୀ ତିନି ଚାରି ଥର ଗଲେଣି ଝିଅ ସାଙ୍ଗେରେ
ଓହୋ ପୁରୀରେ ତ ବହୁତ ଭିଡ ହଉଥିବ
ହଁ ଭିଡ ମାନେ ପ୍ରବଳ ଭିଡ ଆଉ ଆମର ସେଇ ବା ଗୁଣ୍ଡିଚା ଦିନ ଘର ପର ଧୁଆ ହେଇକିରି ମାଣ ଧାନ ସବୁକିଆ ହୁଏ
ଓହୋ
ପୁରୀ ବହୁତ ତିନି ଚାରି ଥର ପୁରୀ ଗଲେଣି ଝିଅ ସାଙ୍ଗରେ ପ୍ରବଳ ଭିଡ ହୁଏ।
ପୁରୀ ରେ ଭଲରେ ଦର୍ଶନ କରନ୍ତି ନା ହଇରାଣ ହୁଅନ୍ତି?
ନାଇଁ ନାଇଁ ନାଇଁ ଆମେ ଯେତେଥର ଯାଇଚୁ କିନ୍ତୁ ବଢିଆରେ ଦର୍ଶନ କରିକି ଠାକୁରଙ୍କୁ ଆସିଛୁ। ହଇରାଣ କୋଡ଼ ଥରକ ହେଇନୁ ସାରଳା ବି ପ୍ରାୟ ସମୟ ସାରଳା ଯାଉ ଭାରି ଆମେ।
କିନ୍ତୁ ବାହୁଡା ଟାଇମ ରେ କିନ୍ତୁ ପୁରୀ ଗଲେ କେବଳ ଠାକୁରଙ୍କୁ ରଥରେ ପୁରା ଭଲରେ ଦେଖ
ହଁ ଏଇନେ ଝିଅ ମୁଁ ପୁରୀରେ କେବେ ବାହୁଡା ଶ୍ରୀଗୁଣ୍ଡିଚା ଏକାଦଶୀରେ କେବେ ମୁଁ ଯାଇନି।
ବହୁତ ଭିଡ ହୁଏ ନା ଯାଇକି ଚାପି ଚୁପି ଦିଅନ୍ତିୁ ଲୋକମାନେ ତା ଭିତରେ।
ଅଲଗା ବେଳେ ଯାଇକି ଠାକୁରଙ୍କୁ ଦର୍ଶନ କରିକି ଆସିଛି କିନ୍ତୁ ପର୍ବରେ କେବେବି ଦିଦି ମୁଁ ଯାଇନି। ଯାଇନି ଝିଅ ତୁ ହଁ ସେତେବେଳେ ତ ଆହୁରି ସେମିତି ତ ସବୁବେଳେ ତ ଜଗନ୍ନାଥ ମନ୍ଦିରରେ ସବୁବେଳେ ଭିଡ।
ଏବେ ଟ୍ରେନରେ ଗଲା ବେଳେ ବହୁତ ଅସୁବିଧା ହଉଛି ଏଥର ଗାଡି ମଟର ଜାମ୍ ରୋଡ।
ହଁ ହଁ ମୋ ପୁଅ ଏବେ ଦିଇଥର ଗଲାଣି ଟ୍ରେନ ରେ
ବହୁତ ହଇରାଣ ହଉଥିବେ ଯ ଟ୍ରେନ ଏଥର ବହୁତ ହଇରାଣ କରୁଚି ଲେଟ ରେ ପହଞ୍ଚାଉଛି।
ହଁ ସିଏ ତାପରେ ରହିଯାଆନ୍ତି ରାତିରେ ରହିଯାଆନ୍ତି ସକାଳୁ ଆସନ୍ତି ସିଆଡ଼ୁ।
ପୁରୀ ଗୋଟେ ଦିନ ରହିଲେ ହିଁ ଦର୍ଶନ କରି ପାରିବ ଦିନେ ଦର୍ଶନ କରିକି ସମୁଦ୍ର ବୁଲିକି କଣ ସବୁ ମନ୍ଦିର ବୁଲି ହବ କି
ନା ସବୁ ଗୋଟାଏ ଦିନରେ ବି ସବୁ ମନ୍ଦିର ବୁଲି ହବନି।
ସେ ତ ପୁରୀ ମନ୍ଦିର କେବଳ ଚାରି ଛଅ ଘଣ୍ଟା ହେଇଯଉ ଛି ଲାଇନ ରେ ଠି ହେଇକି ଗଲା ବସିକି
ଠିକ୍ ଭାବରେ ଲାଇନରେ ଲାଇନ ରେ ଠିଆ ହୁଅ ଗଲା ବେଳକୁ ହଁ ବହୁତ ସମୟ ଲାଗୁଚି ନା।
ହଁ।
ଠାକୁର ତ ମେନେ ଆଗ ବଡ ଠାକୁରଙ୍କୁ ଦର୍ଶନ କଲେ ତାପରେ ତମେ ଯୁଆଡେ ଦର୍ଶନ କରିବ।
ହଁ।
ଆଉ ସେ ସେଇଥିରେ ତ ସମୟ ପଳଉଚି। ପୁରୀ ଯିବ ପୁରା ଦି ଦିନି ରହିବ ଯଦି ସବୁ ଦର୍ଶନ କରିବାକୁ ଚାହିଁବ ଦି ଦିନି ପୁରା ରହିବ ଦର୍ଶନ କରିକି ଭଲରେ ପୁରା ବଢିଆରେ ଆସିବ ହଁ।
ଦେବମ୍ ରହିବ ତା ପାଖରେ କୋଣାର୍କ ଅଛି ଯିବ ପୁରୀ ପାଖରେ। ନହେଲେ ବରାଳ ବାଲୁଙ୍ଗେଶ୍ଵର ପୁରୀ ପାଖରେ ଅଛି।
ହଁ। ମୁଁ ସିଆଡେ ଯଉ ଯୋଉ କେବେ ସେ ଯୋଉ ବାଲୁଙ୍କେଶ୍ୱର ଠାକୁରହେରିକା ସିଆଡେ ଯାଇନି।
ହଁ।
କିନ୍ତୁ ମୁଁ କେବଳ ଯାଇଚି ପୁରୀ କାକଟପୁର। ସାରଳା ଗୋରଖନାଥ ଏଗୁଡା ସବୁ ବୁଲିଚି। ନା ନା ମୁଁ ଯାଇନି କେବେ?
ଅ ହଁ।
ସେଠିକି ଯାଇନି କିନ୍ତୁ ଆଉ ସବୁଆଡେ ବୁଲିଗଲେଣି ସାତପଡା ହବ୍। ଜ ଚିଲିକା ଏଗୁଡା ସବୁ ବୁଲିଗଲିଣି।
କାଳିଜାଇ ଯାଇନାହାନ୍ତି?
ହଁ ସେଗୁଡା ସବୁ ବୁଲିଗଲେଣି କେବଳ କଣାରୋକ ଯାଇନି। ଆଉ ସେ ଯୋଉ ବା ବାଲୁଙ୍ଗେଶ୍ୱର ଯୋଉ ଠାକୁର ସେଠିକି କଇଲ ସେଠିକି ଯାଇନି। ଆଉ ଏପଟେ ଯେ ଆମର ଯୋଉ ରାମ ମନ୍ଦିର
ହଁ ରାମ ମନ୍ଦିର ଅଯୋଧ୍ୟା?
ହୁଁ ନାଇସ୍ ସେଗୁଡ଼ା ମୁଁ ଯାଏ
ନାଇଁ ଯୋଉ ଏବେ ଯୋଉ ମିନି ଟାଇପର ଯୋଉ ହେଇଛି ତ କହୁଛନ୍ତି ରାମ ମନ୍ଦିର?
ହଁ ନାଇଁ ସେଠି ସେଇଟା ଆମ ଘର ପାଖକୁପା ପାଖ ମାନେ ଆମ ମୋ ବାପ ଘର ପାଖକୁ ପାଖ କିନ୍ତୁ ମୁଁ ଯାଇନି କେବେ।
ହଁ ହଁ।
ମେନ୍ ତ ସମୟ ଅଭାବ ମତେ ହଉଚି ନା ଘରେ ଏକୁଟିଆ ରୋଷେଇ ପତ୍ର କଲା ବେଳକୁ ଟିକେ ସମୟ ଅଭାବ ହଉଚି।
ହଁ।
ଇଲୋ ଘରେ ଗୋଟେ ଉମ ଶାଶୁଟା ବୁଢୀ ଶାଶୁଟା କୁଆଡେ ତାଙ୍କୁ ଛାଡିକି ଯିବୁ। ଶାଶୁଙ୍କ ଦେହ ବି ଭଲ ନାହିଁ ଆ ଛାଡିକି କୁଆଡେ ଯିବୁ। ଆଉ ସେଥି ଯୋଗୁ ଜାଣି ପାଖାପାଖି ସବୁ ଆଡେ ବୁଲି ଗଲେଣି। ଆଉ ଦେଖିଆ ଠାକୁରଙ୍କ ଡୋରି ଯୋଉ ଦିନ ଲାଗିବ।
ତା ପାଖରେ ହଉଚି କୋଣାର୍କ ଅଳ୍ପ ବାଟ ପଡିବ ତା ସେକରକୁ ହଉଛି ବରାଳ ବାଲୁଙ୍ଗେଶର। ଚୋର ବହୁତ ପାଖରେ ପଡିବ ଯେବେ ଯିବେ ରହିଲେ ଦିଦିନ ସବୁ ମନ୍ଦିର ବୁଲି ଆସିବ ଆଉ
ଦିଦିିନ ଝିଅ ରହିଲେ କିଛି ନାହିଁ ଯେ ମେନ ହେଲା ଶାଶୁ ଅସୁସ୍ଥ ଅଛନ୍ତି।
ହଁ ସିଏ ତାଙ୍କୁ ଖାଇବା ପିଇବାକୁ କିଏ ଦେବ ସିଏ ତ ମ ଯାଇପାରିବେନି ନା ପୁରୀ ଏଇ ଯୋଉ ଭିଡ ଯୋଉ ଚପା ଚପି ସେ ଦର୍ଶନ କରିପାରିବେନି ନା।
ମାନେ କଣ କହିଲ ବହୁତ ମାନେ ବହୁତ ବୟସ ହେଇଗଲାଣି ତାଙ୍କୁ।
ଓହଁ ତାଙ୍କୁ ଖାଇବା ପିଇବା ତାଙ୍କ ସେବା କରିବ କି?
ହଁ ସେଥି ଯୋଗୁ ଟିକେ ହଇରାଣ ଘରେ ଆଉ ଗୋଟେ କଣ ହଁ ଝିଅ ଥିଲା ଯାଉଥିଲି ହାରି ସବୁଆଡେ ଝିଅ ବାହା ହେଇଗଲା। ଦି ମାସ ଖଣ୍ଡେ ହବ ଝିଅର ବାହାଘର ହେଇଗଲା ଆଉ ଟିକେ ହଇରାଣ ହବା କୁ ପଡୁଚି ଆଉ। ହଉ ହେଲେ ବି ସିଧା ସମୟ ତ ପୁଣି ଏ ସବୁ କିଛିଟା ନା କହୁନ ଦେଖିବା ସବୁ ସେଇଥିରୁ ସମୟ ବାହାର କରିକି ସବୁ କିଛିଟା କରିବାକୁ ପଡିବ। ଯେମିତିଆ କାମ ହଉ ସବୁ କିଛିଟା ସମୟ ବାହାର କରିକି କରିବାକୁ ପଡିବ ମେନ ହଉଚି ନିଜ ଉପରେ ନିର୍ଭର। ନିଜେ ଯଦି ଚାହିଁବ ସବୁ କିଛିଟା ହେଇପାରିବ।
ହୁଁ ଆପଣଙ୍କ ଗାଁରେ କୋଉ ମନ୍ଦିର ଅଛି ଭଲ ମନ୍ଦିର?
ଆମ ଗାଁରେ ଏବେ ଆମର ଦିଟା ମନ୍ଦିର ପଚିଷ୍ଟା ହେଇଚନ୍ତି। ମଙ୍ଗଳା, ଶନି। ଆଉ ବେଲବଣିଆ ଆଉ ହନୁମାନ ଠାକୁର।
ହୁଁ।
ଏବେ ଆମର ଏଇ ଦିଟା ଏଇ ତିନି ଚାରି ମାସ ଖଣ୍ଡ ହବ ଏବେ ପଚିଷ୍ଟା ହେଇଚନ୍ତି। ତାପରେ ଆମର ଏ କୋଡିଏ ତାରିଖ ଦିନ ଏପଟରେ ଆମ ଏଇ ଗାଁ ସାଇଟି ରେ କିନି ରୋଡ ଆର ପଟରେ କିି ପାଞ୍ଚଟା ମନ୍ଦିର ଏକା ସାଙ୍ଗରେ ପ୍ରତିଷ୍ଟା ହେଇଚନ୍ତି ଆମେ ଯାଇଥିଲୁ କଳସ ବୁଡେଇବାକୁ।
ଆଚ୍ଛା।
ଯାଇଥିଲୁ ଆଜି ସେଠି ପୂର୍ଣ୍ଣାହୁତି ପୁଣି ଆଜି ବି ଯିବୁ। ସେଠି ଏକାଥରେ ପାଞ୍ଚଟା ଶିବ ମନ୍ଦିର ହେଙ୍ଗୁଳେଇ, ଶନି ଠାକୁର ହନୁମାନ ଠାକୁର ଆଉ ମହାଦେବ। ଏକାଥରେ ପାଞ୍ଚଟା ଠାକୁର ପ୍ରତିଷ୍ଟା ହେଇଚନ୍ତି। ପାଞ୍ଚ ହଜାର ଲୋକ ହେଇଥିଲେ ସେଠି।
ପାଞ୍ଚ ହଜାର ଲୋକ?
ଲୋକ କଳସ ବୁଡେଇଥିଲେ।
ହଁ।
ପୁଅ ପିଲା ସ୍ତ୍ରୀ ଲୋକ ପାଞ୍ଚ ହଜାର ପୁରା। ସେ ଆମକୁ ଡାକିଥିଲେ ଆମେ ସବୁ ଯାଇଥିଲୁ।
ବୋଲବମ୍ ଯାଆନ୍ତି ଆପଣଙ୍କ ଗାଁ ରେ?
ହଁ ବୋଲବମ୍ ଯାଉ। ବୋଲବମ ଯାଉ ହଁ ମୁଁ ଯାଏ ମୋ ପୁଅ ଯାଏ ଆମେ ମା ପୁଅ ଯାଉ।
ଆପଣଙ୍କ ଗାଁରେ ସମସ୍ତେ ଯାନ୍ତି କୋଉଠିକି ଯାଆନ୍ତି ବା ଗାଁରେ ସମସ୍ତେ?
ଆମ ଗାଁରେ ପ୍ରାୟ ଲୋକ ଯାଆନ୍ତି। ବହୁତ ଲୋକ ଯାଆନ୍ତି ଆମେ ଯାଉ ଆମର ସିଦ୍ଧେଶ୍ଵର
ସିଦ୍ଧେଶ୍ୱର ହଁ ଜାଣିଚି।
ସେଠିକି ଯାଉ ତାପରେ ଆମର କଟକରେ ଅଛନ୍ତି ଯେଉଁ ସେ ଦେ ଗୋଟେ କଉ ଠା କୁର ଗୋଟେ ଏଇ ଉ ସେ ଶିବ ମନ୍ଦିର ଗୋଟେ କୋଉ ମନ୍ଦିର ଗୋଟେ ମୋ ମନେ ପଡୁନି ସେଠିକି ଯାଇଚୁ ସେ ଟି ଗୋଟେ ଦି ବର୍ଷ ଯାଇଚୁ ତାପରେ ଆମ ଗାଁ ଠାକୁରୁ ଶିବ ମନ୍ଦିରକୁ ବି ଯାଇଚୁ। ଆଉ କିନ୍ତୁ ବେଶୀ ଆମେ ଯାଉଚୁ ସିଦ୍ଧେଶ୍ୱର।
ସିଦ୍ଧେଶ୍ୱର ଉଁ
ସିଦ୍ଧେଶ୍ୱର ବହୁତ ଭିଡ଼ କିନ୍ତୁ। ମୁଁ ଓଟେ ସୋରିଷ ପକେଇବାକୁ ବି ଜାଗା ହବନି ଏମିତି ଲୋକ ହୁଅନ୍ତି ସେଠି।
ଥରେ ପାହାଡ଼ ଉପରେ ସେ ମନ୍ଦି
ହୁଁ ହୁଁ ଏବେ ପାହାଡ଼ କାମ ଏଇ ଯୋଉ ହଁ ଏବେ ପାହାଡ଼ ପୁରା କାମ ହେଇଗଲାଣି ବଢ଼ିଆ ହେଇଗଲାଣି ସେଠି ଅଇକା। ନଲେ ଆମେ ଯେତୋଳେ ଫାଷ୍ଟ ଫାଷ୍ଟ ଯାଉଥିଲୁ ଟିକି ଟିକି ପାହାଚ ଅଁ ମାନେ ଗୋଡ଼ ଖସି ଯାଉଥିବ କିନ୍ତୁ ଯେତି ହୁସିଆରିରେ ଯିବ। କିନୁ ଅବିକା କାମ ହେଇକି ପାହାଚ ପାହାଚ ତିଆରି ହେଇକିରି ତିନି ପଟେରେ ବା ଟ ହେଇଗଲାଣି ବଢ଼ିଆ ହେଇଗଲାଣି ସେଠି।
ଅଲଗା ଟାଇମ୍ ରେ କିନ୍ତୁ ଗଲେ ସିଧେଶ୍ୱର ମନ୍ଦିର ସବୁବେଳେ ଫାଙ୍କା।
ହଁ ହଁ ହଁ। ସେଠି ପ୍ରା ହଁ ସେଠି ପ୍ରାୟ ସବୁ ସୁଟିଂ ହଉନି କି?
ହଁ ସେଠି ପୁରା ଫାଙ୍କା ପାହାଡ଼ ଉପରେ କେହି ଲୋକ ନଥିବେ ଗୋଟେ ଦି ଜଣ ମାତ୍ର ଥିବେ ଯେ ତେବେଳେ ଯିବେ କିନ୍ତୁ ବୋଲ୍ ବମ୍
ଫାଙ୍କା ଥିବ। ଆଉ ବୋଲ୍ ବମ୍ ସମୟରେ ତ ବହୁତ ଭିଡ଼ ଆଉ ରାସ୍ତାଘାଟ ତ ଭିଡ଼ ହେଇଯାଏ ଆଉ। ଆମେ ତା ପର ଦିନ ସକାଳୁକୁ ଆଇଲା ଅଳୁକୁ ପାଦ ଫୁଲିଯିବ।
କେତେ ବାଟ ଓ କେତେ ବାଟ ଏମତି ଆପଣଙ୍କ ଘରଠୁ ସେଟା ହଉଚି କି?
ଓ ଆମର ତଥାପି ପୁଅ ସିଦ୍ଧେଶ୍ବର ଆମର ଏଠି କେତେ କିଲୋମିଟର୍ ହବ? ଛଅ ସାତ କିଲୋମିଟର୍ ହବ।
ଉଁ ଆଚ୍ଛା।
ଛ ସାତ କିଲୋମିଟର୍ ଖଣ୍ଡେ ହବ।
ସାତ କିଲୋମିଟର୍ ତାହେଲେ ଆପଣ ଯାଆନ୍ତି ଚାଲିକି ନାଁ?
ପଢି଼ଆ ଲାଗେ ଆମର ଏଠି ଝିଅମାନେ ଯାଆନ୍ତି ସ୍ତ୍ରୀଲୋକ ଯାଆନ୍ତି ପୁଅ ପିଲା ଯାଆନ୍ତି ସାଙ୍ଗ ହେଇକି ଆମେ ଯୁଆଡ଼େ ଯିବୁ ପୁରା ସାଙ୍ଗ ହେଇକି ଯିବୁ। ସାଙ୍ଗ ହେଇ ଗଲେ ବଢ଼ିଆ ଲାଗେ। ହଁ
ସମସ୍ତେ ମିଶିକି ଆପଣଙ୍କ ଗାଁ ତାହେଲେ ଏକାଠି ହେଇକି ଯାଆନ୍ତି ଝିଅ ପିଲା ପୁଅ ପିଲା ସ୍ତ୍ରୀଲୋକ ସମସ୍ତେ ନାଁ? ସେଇଟା ହିଁ ଭଲ ଲାଗେ ମିଶିକି ସମସ୍ ତେ ଗଲେ ଜଣା ପଡ଼ିବନି କଷ୍ଟ ଅଧିକା ବାଟ।
ଆମର ଏଠି ଏକତା ଅଛି ଆମର ସବୁ ଯୋଉଠି କିଏ ଗୋଟେ କାମ କରିବୁ ଆମେ ସାଙ୍ଗ ହେଇକି କରିବୁ। ଆମେ ଏଠି ମାନେ ତାର ମୋର ଏ ସବୁ କିଛି ନାହିଁ ଆମର। ଆମର ସବୁ ସାଙ୍ଗସୁକା ହେଇକି ଆମେ କରିବୁ।
ହଁ ମି ମିଶିକି ଗଲେ ଅଧିକା ବାଟ ବି ଜଣା ପଡ଼ିବନି।
ଆମର କିନ୍ତୁ ଆମ ଏଇ ପରିବେଶଟା ଆମୁକୁ ଭଲ ଲାଗେ କଣ ଆମେ ସାଙ୍ଗସାଥି ହେଇକି ସବୁ ଦିନିଷଟା କରୁ।
ହଁ ସେଇଟା ହିଁ ଭଲ ସବୁ କିଛି ଜଣା ପଡ଼ିବନି କଷ୍ଟ ସହଜ ଯିବ ମୁ ମୁଣ୍ଡିଆ ମାରିକି ଆସି କୁଟିଆ ଗଲେ ହିଁ ବାଟ ଜଣାପଡ଼ିବ।
ବାଟ ଜଣା ପଡ଼ିବ କିନ୍ତୁ ତା ସାଙ୍ଗସାଥି ହେଇକି ଗଲେ ମନେକର କାହା କାନ୍ଧ ଗୋଟେ କଣ ହେଇଗଲା ଦରଜ ହେଇଗଲା ସିଏ କହିବ ଦିଅ ମୁଁ ଆମେ ଟିକେ କାନ୍ଧେଇଦୋବୁ।
ସେ ଏକତା ହିଁ ଭଲ ଲାଗେ ଯିବା ପାଇଁ ମିଶିକି ସେ
ହେଲ ସେ ତି ଯୋଗୁ ଆମେ ଥାର୍ଡ଼ ପାଳି ଯାାଉ କିନ୍ତୁ ଆମ ସାହିର ସମସ୍ତେ ଯିଏ ଯିବା କଥା ଆମ ସାହିର ସମସ୍ତେ ପୁରା ଝଟା ପିଟା ସମସ୍ତେ ପଳେଇବୁ।
ହଁ।
ହେଲା ଆଉ ଏକୁଟିଆ କେହି ଯିବୁନୁ ଯିଏ ଯିବା କଥା ସେଇଦିନ ସମସ୍ତେ ଝଡ଼ା ଯୋଟା ସାଙ୍ଗ ହେଇକିରି ପଳେଇ।
ଆପଣ ଥାଡ ପାଳି ତାହେଲେ ଗାଁ ଯାକ ସମସ୍ତେ ଯାନ୍ତି।
ହଁ ହଁ ଆମର ଥାଡ ପାଳି ଯିବୁ ସମସ୍ତେ ସାଙ୍ଗ ହେଇକି ଯିବ। ବଢିଆ ଲାଗେ ଯିବା ପାଇଁ କି ଆମ ଛୁଆ ମାନେ ନାଚ କୁଦ କରିକି ଯିବେ। ବଢିଆ ଲାଗିବ ଯିବା ପାଇଁ।
ସେନୁ ରାତିରେ ରହିକି ସକାଳେ ପାଣି ଢାଳିଥିବେ ଆଉ।
ହଁ ନାଇଁ ତଥାପି ପାଣି ଡାଳୁଡଳୁ ଟା ସାଢେ ଚାରିଟା ପାଞ୍ଚଟା ଭିତରେ ପାଣି ଧଳା ସରିଯାଇଥିବ। ବଢିଆ ଲାଗେ। ଆମ ଛୁଆ ମାନେ ଯାଆନ୍ତି ସାଙ୍ଗେରେ କିନ୍ତୁ ବହୁତ ଖୁସି ଲାଗେ କଣ ନାଚ କୁଦ କରିକି ଯାଆନ୍ତୁ ବହୁତ ଖୁସି ଲାଗେ ମଜା କରିକି ଯିବୁ। ସବୁ ମଜା କରିକିକି ଆସିବୁ କିନ୍ତୁ ରାଗ ରୁଷା ଅଭିମାନ ସବୁ ସେଇଠି କି ସେଇଟା ଆମେ ଭୁଲିଯାଉ।
କିଏ କାହାକୁ ଚିହ୍ନିନ ଜାଣିନ ସମସ୍ତେ ମିଶିକି ଯିଏ ଯା ପାଖରେ ଗଲେ କଥା ହେଇଯାଅ।
ହଁ ହଁଁ। ସେମିତି ନାଇଁ କିଏ ଆସିଲାନି ତାକୁ ଖୋଜିଦଲାଣି କି ଆଣିବୁ। କିଏ ପଛରେ ରହିଗଲା କିଏ ଆଗକୁ ପଳେଇଲା ସବୁ ଖୋଜାଖୋଜି ହେଇକି ସେମିତି ସବୁ ଆସ ଆସିବୁ କେହି କାହିଁ ତ ଛଡାଛଡି ହେଇକି ଆସିବୁନୁ ଆଜି ତମର ଗାଡି ନାହିଁ ତମେ ଯାଇଛ ନା ସେମତି ନାଁ ତମର ଗାଡି ନଥିଲା ଆମର ଗାଡି ଯାଇଛି ତମେ ଆମ ଗାଡି ରାସିପାରିବ।
ହଁ।
ଏଇଟା ଖୁସି ଲାଗେ। ମୁଁ ବହୁତ ବଢିଆ ଲାଗେ।
ଆଉ ମାସ ତ ରହିଲା ଆଉ।
ହଁ ମାସ ଯାକ ଆଇଁଷ ଚଢା ହବ। ପିଆଜ ରସୁଣ ନଖ କଟା ହବନି କ୍ଷଅର ହେବେନି ପୁଅ ପିଲାମାନେ ଆଉ ଆମେ ସବୁ ବୋଲବମ ଯିବୁ ବୋଲି କେତିକି ଯିବୁ ସୁ ଶାଢୀ ପିନ୍ଧିକି ସବୁ ଏକା କଲର ଶାଢୀ ନେଇଆସିଲୁ।
ହୁଁ
ବଢିଆ ଲାଗେ।